ଉ ପଇସା ଦେଖଉଛି। ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
କଣ ଉଠିଲଣି ନା ନାଇଁ?
ହଁ ଉଠିକି ଗାଧୁଆ ପାଧୁଆ କରିକି ଠାକୁର ପୂଜା କରିକି ଚା ଜଳଖିଆ ଖାଇ ଭଜା ଫଜା ଖା କରି ସାରିଲିଣି। ପୁଅ ଖାଇ ଗଲାଣି, ସାନ ଝିଅ ଖାଇକି ଗଲାଣି ବଡ ଝିଅ ଖାଇବ। କରି ସାରିଲେଣି କେତେ କାମ ଏତବେଳ ଯାଏଁ ଶୋଇକିରା ଆସିକି ନଅଟା ହେଲାଣି।
କେତେ ଜଲ୍ଦି ତମେ ଭୋର ଏମିତି ଉଠୁଛ ଯେ-ଏ-ଏ ଏତେ ସବୁ କାମ ସାରିଲଣି-ଇ-ଇ-ଇ ଟି ଟିଫିନ୍ କରିସାରି ଛୁଆ ଖାଇଗଲେଣି?
ଭୋର୍ ଚାରିଟାରୁ ଉଠେ, ଚାରିଟାରୁ ଉଠେ ସାଢେ ଚାରିଟାରେ ମୁଁ ଯ ଯାଏ ପାର୍କ ଚାଲିବାକୁ ଫୁଲ ତୋଳିକି ଆଣେ ଆଉ ଘରେ ଆସିିକି କାମ କରେ ଆଉ।
ଆଜ୍ଞା ଆମେ ଏତେ ଜଲଦି ଉଠି ପାରୁନୁ ମୁଁ ଏଇ ଘଣ୍ଟେ ଖଣ୍ଡେ ହବ ଉଠିଲି। ଆଉ-ଉ-ଉ ତମେ ଏତେ ଜଲଦି ତମେ କାମ ଥିଲେ ଆକଚୁଆଲି କାମ ଥିଲେ-ଏ-ଏ-ଏ ତେଣୁ ବାଧ୍ୟ ହେଇକି ଉଠିକି ସବୁ କରିବାକୁ ପଡିବ ଆଉ। ତମେ ରାତିରେ କଣ ଜଲ୍ଦି ଶୋଇପଡୁଛ ବୋଧେ?
ନା-ଆ-ଆ ସେଇ ଦଶଟା ଏଗାରଟାରେ ଶୋଉଛି। ଆଉ ଚାଲିବାକୁ ଯାଏ ଆପଣ ଚାଲିବାକୁ ଯଦି ଯାଆନ୍ତ୍ ନିିଦ ଭାଙ୍ଗେ ଚାଲୁନାହାନ୍ତି ଆଉ-ଉ-ଉ-ଉ
ଆ ଆମର ଟିକେ କଣ ହଉଛି କି ଲେଟ୍ ନାଇଟ୍ ହେଇଯାଉ ଶୋଇବାକୁ-ଉ-ଉ ମାନେ ଆମର ଖାଇଲା ବେଳକୁ ସାଢେ ଦଶଟା ଏଗାରଟା ହେଇଯାଉଛି। ତାପରେ ଶୋଇବା ସାଙ୍ଗେ ସାଙ୍ଗେ ତ ନିଦ ହବନି। ଆଉ-ଉ-ଉ-ଉ ଗରମ ତ ଲାଗୁଛି ଆଉ ତେଣୁ-ଉ-ଉ-ଉ ଶୋଇଲା ବେଳକୁ ଟିକେ ଡେରି ହେଇଯାଉଛି। ଆଉ ତେଣୁ ଭୋର ଉଠିଲା ବେଳକୁ ଯ ତାପରେ କଣ ହଉଛି ବେଳେ ବେଳେ ନିଦ ମୋର ଟିକେ ବ୍ଲଡ ପ୍ରେସର ଅଛି ଆଉ-ଉ-ଉ ନିଦ ଟା ଠିକ ସେ ହଉ ନାହିଁ। ଆଉ-ଉ-ଉ ବହୁତ ବାଡେଇ ଛାଟେଇ ହେଇକି ତାପରେ ନିଦ କେତେବେଳେ ହଉଛି। ଆଉ ନିଦ ଭା ଯେତେବେଳେ ସ ନିଦ ହେଇଯାଉଛି ପୁରା ନିଦ ଲାଗି ଯାଉଛି ଶୋଇ ପଡୁଛି-ଇ-ଇ-ଇ ସକାଳ ସାତଟା ସାଢେ ସାତଟା ଆଠଟା ଏମିତି ହେଇଯାଉଛି। ଯେତେ ଚେଷ୍ଟା କରୁଛି-ଇ-ଇ ଉଠିବା ପାଇଁ ସେ ହଉନି ତାପରେ ସନ୍ଧ୍ୟାବେଳେ ମୁଁ ଟିକେ ଯାଇ ଚଲାଚଲି କରୁଛି ଉଁ। ଚାରି ପାଞ୍ଚ ରାଉଣ୍ଡ ଆମର ସେଠି ଗୋଟେ ପାର୍କ ଅଛି ସେଠି ଚାଲେ ଚାଲିଲ ଉପରେ ମତେ ଭଲ ଲାଗେ ବେଳେ ବେଳେ ଦୁର୍ବଳିଆ ଲାଗେ କେହି ଇଚ୍ଛା ହୁଏନି ଏମିତି ଆଉ ବେଳେ ଅଲଗା କାମ ଥିଅ ପଳେଇଲେ ଆଉ ଚାଲି ହଉନି ଆଉ ତେଣୁ ସେ ଗୋଟେ ରେଗୁଲାର ହେଲେ ହଁ ଗୋଟେ ଇଏ ହନ୍ତା। ଆଉ ରେଗୁଲାର ହେଇପାରୁନି ତେଣୁ ଚାଲିବା ଠିକ ସେ ହେଇପାରୁନି ଆଉ ତମର ଠିକ ଅଭ୍ୟାସ ହେଇଯାଇଛି ସବୁ ସେଠି କାମ ଠିକ ରହୁଛି ଆଉ
ହଁ କାମ ଦିନ ମନକୁ ନିଦ ଭାଙ୍ଗିଯିବ ଆଉ ଏଣ ନ ଉଠିବି ସବୁ କାମ ଡେରି ଆଉ ସବୁ ବାହାରିବେ କେତେବେଳେ କହା କଣ କରିକି ଦେବେ। ଆଉ ଦବାକୁ ପଡୁଛି ସେ ନେଇ ବେଣୁସୁ ଉଠିବାକୁ ପଡୁଛି ଆଉ ଡେରି କରିକି ଉଠିଲେ ସବୁ କାମ ଛିଣ୍ଡିବନି ଡେରି ହବ ସମସ୍ତେ ଗାଧୋଇ ଫେଧେଇକି ବାହାରି ପଡିବେ ସେ ଇଏ କହିବ ଖାଇବାକୁ ଦେ ସିଏ କହିବ ଖାଇବାକୁ ଦେ କାହା କଥା ବୁଝିବି। ଏ ମୋର ବେଣୀଶୁ ଉଠେ ସବୁ ସାରିଦିଏ କାମଧନ୍ଦା। ଉଶୁ ତା ପରେ ବସ ଉଠେ ଯାହାକରେ ଆଉ
ନା ଆମର କଣ ଅସୁବିଧା ହଉଛି କି? ମୋର ଦେହ ଟିକେ ଏ ଟିକେ ଇଏ ରହୁଛି ମୋର ଟିକେ ଅର୍ସ ଦୋଷ ରହିଛି। ମୋର ଲାଟି୍ନ ଟିକେକ୍ଲିୟର ହବାଟା ଅସୁବଧା ହଉଛି। ତେଣୁ ପେଟ ଗ୍ୟାସ ଟା ବି ରହୁଛି। ତାରେ ବୋହୁତ ସମୟ କୋଉଠ ଭୋଜି ଭାତ ହେଲେ ଅରୁଆ ଫୁରା ଗୁଡା ଖିଆ ହେଇଯାଉଛି ତେଣୁ ଦେହଟା ଠିକ ରହୁନି ଆଉ ତେଣୁ ସବୁ କାମ ଠିକ ସେ ହଉନି ରାତିରେ ଯୋଉ ନିଦ ଟା ନ ହଉଛି ତେଣୁ ଲେଟ ରେ ନିଦ ହେଲା ବେଳକୁ। ନିଦ ସକାଳୁ ଠିକ ସେ ନ ଶୋଇଲେ ଦେହଟା ଆହୁରି ଖରାପ ହବ ନା ଆଉ ତେଣୁ ସେଥିପାଇଁ ମୋର ଅ ସୁଧା ହେଇଯାଉଛି ଆଉ। ଆଉ ତମେ ପା କଣ ଗାଁକୁ ଆସିବ ବୋଲି କହୁଥିଲ?
ଯିବା ତ ବର୍ଷା ତ ଦି ତିନି ଦିନ ହେଲା ବର୍ଷା କାଉଁଳିଆ କାଁଳିଆ କରୁଚି ଝିପି ଝିପ ହଉଛି। ବର୍ଷା ଛାଡୁ ଦେଖିବା ଗାଁ ଆଡକୁ। ଜୀମି ବୋଲି ବାହାରିଛି ପିଲା ମାନଙ୍କ ସବୁ କଲେଜ ଖୋଲିଲାଣି ଇସ୍କୁଲ ଖୋଲିଲାଣି ଆଉ କଣ ଯାଇହବ। ଛୁଟି ଫୁଟି ପଡିବ ଯଦି ଦେଖିକି ଯିବା ଆଉ।
ନାଇ ମୁଁ କାହିଁକି ତମକୁ ବ୍ୟସ୍ତ କରୁଛି କି ସେ କଣ ହେଇଛି କି ଆମ ଘରେ ଆମେ କ ଥା ହଉଥିଲୁ ବୋଲେ ସେମାନେ ତ କହୁଥିଲେ ଆସିବେ ବୋଲି ବର୍ଷା ହେବାରୁ କଣ ଅଛି ତମର ତ ଗାଡି ଅଛି ତମେ ତ ଆସି ଯିବ ଆଉ ସେ କଣ କି ମାଛ ଆମର ସେ ଗଡିିଆରେ ସବୁ ଧରା ହେଇଥିଲା ସେ ଧରା ହେଇଥିଲା। ସେ ମାଛ ସବୁ ଆମେ ଯଇକି ରଖିଛୁ ବଞ୍ଚିଲା ମାଛ ଗୁଡା। ତେଣୁ ତମେ ଆସ୍ତିଲେ ଟିକେ ଖାଇ ପିନ୍ତା ତେଣୁ ସେଇଥିପାଇଁ ମୁଁ ତମକୁ ଅ ବାଧ୍ୟ କରୁଛି ଯେ ତମେ ଟିକେ ଆସିଲେ। ଆଛ ନ୍ତ ମାଛ ଫାଛ ଖାଇକି ଦିନେ ଦି ଦିନ ତିନି ଦିନ ରହିକି ଯାଆନ୍ତ। ସେ ମାଛ ଗୁଡା ଆମେ ଦେଇଥିଲୁ। ତେଣୁ ଗୋଟେ ଗୋଟେ ରଖି ଯୋଉ ପିଲାମାନେ ସବୁ କହିଲେ ନାଇଁ ମାଛ ରଖିଥ ସେମାନେ ଆସିବେ ଖାଇବେ। ଆଉ ତେଣୁ ଆମ ଦେଶୀ ମାଛ ତମେ ଟିକେ ଆସି ଖାଅ। ମାନେ ବଢିଆ ବଢିଆ କୋଉ ମାଛ ବଡ ମାଗୁର ମାଛ। ଶେଉଳ ସବୁ ରହିଛି ଆଉ ପ୍ରତିଦିନ ଗୋଟେ ଦିଟା ଲେଖାଏସ ମରିିବାକୁ ତେଣୁ ସେଥିପାଇଁ ବଞ୍ଚିଲା ମାଛ ଅଛି ମୁଁ କହୁଥିଲି ଆସ୍ତିଲେ ତମେ ଖାଇଥାନ୍ତ। ଆଉ ଟିକେ ଆମ ଗାଁ ରେ ବି ଏବେ ଗୋଟେ। ଫଙ୍କସନ ଅଛି ଫଙ୍କସନ ଟା ଟିକେ ଇଏ କରିଥାନ୍ତ। ଟିକେ ଭୋଜି ଭାତ ହେଇଥାନ୍ତ ଖାଇ ପିଇ ଯାଇଥାନ୍ତ। ଆଉ ତମେ ଏ କଣ କହୁଛ ବର୍ଷା ହଉଛି ବର୍ଷା ହେଲେ କଣ ହେଲେ ତମ କଣ ଆସିପାରିବନି?
ଦେଖିବା ଛୁଆ କୁ ପଚାରେ ଆଲୋଚନା କରେ ଘରେ କଣ କହୁଛନ୍ତି। ନ ଗଲେ ତମେ ଆସିଲା ଦିନ ଯେଇଥିବ ଯୋଉ ମାଛ ନେଇଆସିବ ଆମେ ଆମର ଏଠିକି ଖାଇମୁ ଭାଜିକି ଆଉ। ଆଉ ଦେଖିଆ ପିଲାମାନେ କ ରାଜି ହଉଚନ୍ତିକି ନାଇଁ ମୁଁ ଆଲୋଚନା କରେ କଁ କୋଉଚନ୍ତି।
ତମେ ସଠିକସେ ଚିନ୍ତା କର ବୁଝିଲେକି ଚିନ୍ତା କର ଆସିବକି ନାଇଁ ଯେଦି ନଆସିବା କଥା କହିବ ତାହେଲେ ମୁଁ ଯିବି ମାଛ ନେଇଯିବି ମୋରବି କାମ ଅଛି ଟିକେ ମୁଁ କାମଟା ସାରିକି ଆସିବି ଆଉ ମାଛବି ନେଇଯିବି ତମ କତିକି ଆଉ କଣ। ଆଉ କଉଥିଲି କଣକି ଇଏ କଦଳୀ ମଞ୍ଜା ଫଞ୍ଜା ସବୁ ନେବିକି ଅମୃତଭଣ୍ଡା କଦଳୀ ମଞ୍ଜା? ମୁଁତ ନେଇଯିବିକି?
ହଁ ଯାହା ପାରିବେ ଅଳ୍ପ ଟିକେ ଟିକେ ନେଇ ଆସିବେ ଆଉ।
କାନା ଆମର ଯିବା ସୁବିଧା କଣ ମୁଁ ବସରେ ଯିବି। ବସ୍ ପର୍ଯ୍ୟନ୍ତ ଆମର ସେଇଠୁ ଦି କିଲୋମିଟର୍ ନେଇକି ଛୁଆ ଛାଡ଼ିଦେବେ। ବସରେ ବସିଗଲେ କିଛି ନାହିଁ ମୁଁଟିକେ ଫୋନ୍ କଲେ ତମେ ଟିକେ ତମ ଛକ ପାଖକୁ ଆସିଲେ ମତେ ଏଟିକେ ନେଇଯିବ କାରଣ ଏଇ ବ୍ୟାଗ ଧରିକି ମୁଁ ଆଉ ଅ ନେଇକି ଯିବାଟା ମତେ କଷ୍ଟ ହେଇଯିବ।
ହଁ ତମେ ଆସିନେ ବସ୍ ସର ଅଧା ଅଧି ହେଇଥିବେ ଫୋନ୍ କରିଦେବେ ଆମେ ଯାଇକି ରସଲଗଡ଼ରୁ ନେଇ ଆସିବୁ ଆଉ। ଦିନିଷ ନେଇ ଆସିବୁ ଆପଣବି ପଳେଇ ଆସିବେ।
ହଁ ମୁଁ ସେଇଆ କହୁଥିଲି ଯେ ମୁଁ କଗଲେ କଟକରୁୁ ଫୋନ୍ କରିଦେବି ଆଉ ତମେ ଟିକେ ଛୁଆଙ୍କୁ ପଠେଇଦବ କାରଣ ମାଛ ଟିକେ ଯୋଉ ନେବି ସେଟା ଗୋଟେ ଇଏ ହେଇଥିବ। କଁନା ମାଛ ଗୋଟେ ଜାଗାରେ ନେଇକ ଗୋଟେ ବଡ଼ ବ୍ୟାଗରେ ପୁରେକି ନବାକୁ ପଡ଼ିବ ତାପରେ ଇଏ ଯୋଉ ଅମୃତହଣ୍ଡା କହୁଚି ମଞ୍ଜା ଆଉ କଦଳୀ ଆଉ ଆଚ୍ଛା ପାଚିଲା କଦଳୀ ନେବି?
ହଁ ହଁ ଯାହା ପାରିବେ ଆଣନ୍ତୁ ଅଳ୍ପ ଅଳ୍ପ ଆଣିବେ।
ହଁ ଅଳ୍ପ ଅଳ୍ପ ନେବିଯେ ପାଚିଲା କଦଳୀ ଅଛି। ଆଉ ନେଇଗଲେ ରଖିଦେଲେ ଦି ଦିନି ଭିତରେ ପାଚିଯିବ। ଆଉ ଦେଶୀ କଦଳୀ ଟା ବ-ବଢିଆ। ଆଉ କଞ୍ଚା କଦଳୀ ନେଇଯିବି ଦି ଫେଣା ଖଣ୍ଡେ। ଆଉ ମଞ୍ଜା ମଞ୍ଜା ଖାଆନ୍ତିନା ଆପଣ ନା ଖାଆନ୍ତିନି?
ହଁ ହଁ ଆମେତ ଗାଁ ଲୋକ ସବୁ ଖାଇବୁ। ଏଠିତ କିଣିକି ଖାଇବାକୁ ହଉଚି ଆଉ ଗାଁରୁ ଆଶିବ ଆମେ ଛାଡ଼ିବୁନା କଣ?
ଆଚ୍ଛା ମୁଁ କହୁଥିଲି ମଞ୍ଜା ନେଲେ ପୋଇ ପୋଇ ନେବି?
ହଁ ହଁ ଯାହା ପାରୁଚନ୍ତି ଅଳ୍ପ ଅଳ୍ପ ଦି ଦି ଖଣ୍ଡେ ଆଣନ୍ତୁ ବେଶୀ ଆଣିଲେ ପିଲା କେହି ଖାଇବେନି।
ଆଚ୍ଛା ଆମର ଏଠି ଓଲ ଅଛି ଓଲ ନେଲେ ଖାଇବା ଆପଣ?
ହଁ। ଉଲତ ବଢିଆ ଅର୍ଶ ପାଇଁ ଉଲ ଭଲ ଖାଇଲେ କମିଯିବ।
ଆ ସେ ଓଲ ଆମର ଖୋଳା ହେଇଥିଲାତ ଓଲ ଅଛି ଓଲ ଗୋ ଟାଏ ନେଇଯିବି ବଡ଼ଟେ ଦେଖି ଗୋଟେ ନେଇଯିବି ଆଉ।।
ହଁ ହଁ।
ଆଚ୍ଛା ଆମର ମାଟି ଆଳୁ ଖୋଳା ହେଇଥିଲା ମାଟି ଆଳୁ ଖଣ୍ଡେ କା
ହଁ ମାଟି ଆଳୁତ ଆହୁରି ଭଲ ବା ଯେ କୋଡିଏ ତିରିଶି କିଲୋ ନେଖା ଗୋଟେ ଗୋଟେ ବାହାରିବ ଯଦି ଚାରି ପାଞ୍ଚ ବର୍ଷ ରହିବ କୋଡ଼ିଏ ତିରିଶି କିଲୋ ହେଇଯିବ ବାହାରିବ। ଆଉ ବର୍ଷ ବର୍ଷକୁ ହେନେ ଦି ଅଢେଇ କିଲୋ ବାହାରିବ ନହେନେ ଦି ତିନି ବର୍ଷରେ ଖୋଳିନେ ପା। ବଡ ବଡ ବାହାରିବେ ଆମ ଗାଆଁରେ ହୁଏ ସବୁ ମୋ ବୋଉ କରେ। ହଉ ହଉ ବୋହିଆଣ ଯା, ଯା ପାରିବେ ଆଣନ୍ତୁ।
ଆମର ଏଇ ଓଲ ଓଡ୍ ନାଇଁ ନାଇଁ, ଯୋଉ ମାଟି ଆଳୁ ଗୋଟେ ଖୋଳା ହେଲା ଆ ସାତ ଆଠ କେଜି ଖଣ୍ଡ ହେଇଥିଲା। ଆଉ ତା ଦେହରେ ଆମେ କାଟିନୁ ବିଲକୁଲ୍ ଆଉ ଯଦି ଯିବି ଖଣ୍ଡେ କା କାଟିକି ନେଇଯିବି ତମ ପାଇଁ ଆଉ ଦି କିଲ ଭଳିଆ ଆଉ।
ହଁ ହଉ ଆଣିବେ ଆଉ।
ଆଉ, ଆଉ କଣ ନେବି କହୁନାହାନ୍ତି?
ନାଇଁ ଏତିକି ଆଣିଲା ବେଳକୁ ତ କଷ୍ଟ ଆଉ।
ଆପଣଙ୍କର ଖ ଖଟା କରିୁଛନ୍ତି ଆମ୍ବୁଲ ଖଟା କି ଏମିତି ଆଚାର ଫାଚାର ତିଆରି କରିଛନ୍ତି ନା ମୁଁ ନେଇକି
ହଁ କରିଛି ଯେ ସେ ସବୁ ଆଣନ୍ତୁ ନାହିଁ ସେ ଆଉ କେତେବେଳେ ଆଣିବେ ଏତିକି ତ ଆଣିଲା ବେଳକୁ ବ୍ୟେଗ ଟେକିଲା ବେଳକୁ କାଠିକର ପାଠ। ଆଉ କେତେବେଳେ ଆସିବେ କି ଆମେ ଗଲେ ଦେବେ ଖଟା ଫଟା। ଏତିକି ଆଣନ୍ତୁ ଆଗେ।
ଆଚ୍ଛା ମୁଁ କହୁଥିଲି କଣ କି ମୁଁ ଗଲେ ଦି ତିନି ଦିନ ଖଣ୍ଡ ରହିବି ତମ ପାଖରେ କାରଣ ମୋର ଟିକେ କାମ ଅଛି। ମୋର କାମ ସରିଲା ବେଳକୁ ଦି ଦିନି ଖଣ୍ଡେ ଲାଗିବ। ଆଉ ମୁଁ-ଉ-ଉ-ଉ କାମଟା ସାରିକି ଫେରିବି ନା କଣ ଅସୁବିଧା ହବ ତମ ଘରେ ରହିବା ପାଇଁ?
ହଁ ଦି ତିନି କାଇଁ ଆଠ ପନ୍ଦର ଦିନ ରହୁନାହାନ୍ତି ଆମର ଘର ସୁବିଧା ଅ ଅଛି ରହିବାକୁ କିଛି ଅସୁବିଧା ନାହିଁ ତମେ ତମର ଯେତେଦିନ ଇଚ୍ଛା। ତମେ ସେତେ ଦିନ ରହିବ ଜାଣିଛ ତ ଆମ ଘର ଦ୍ୱାର ଅଛି ବୋଲି ଆଉ ଦି ତିନି ଦିନ କଣ ରହିମି। ତିନି ଦିନ ରହିବ ଆଉ ତିନି ଦିନ କଣ ରହିପାରିବନି ନା କଣ? ଆଉ, ଆସନ୍ତୁ ବୁଲାବୁଲି କରିକି କାମ ସାରି କି, ରେଷ୍ଟ ନେଇକି ଯିବେ ଆଉ ଥଣ୍ଡା ତ ପଡିଗଲାଣି ବର୍ଷା। ମୌସୁମୀ ଆସିଗଲାଣି ଥଣ୍ଡା ପଇଲାଣି ବୁଲି ବାଲିକି ଯିବ ଆଉ।
ନା ତଥାପି ମୁଁ ଦେଖୁଛି ଯଦି ତ
ହଉ ଦେଖନ୍ତୁ ହୁଁ ସୁବିଧା ହବ ଆସିବେ ଆଉ। ହ୍ୟାଲୋ। ଫୋନ୍ କଟିଗଲା ନା କଣ, ହ୍ୟାଲୋ। ହେଇଗଲା ବା। କଟିଗଲା ନା ହ୍ୟାଲୋ?